ହ ହଁ ଗୁଡ଼୍ ମର୍ନିଂ
ଗୁଡ଼୍ ମର୍ନିଂ।
କଣ କରୁଛନ୍ତି?
କିଛି ନାଇଁ, ଏବେ ଟିକେ ଉଠିକି ଘର ଝାଡୁ କରିକି ଟିକେ ଏକ୍ସସାଇଜ କରୁଥିଲି ଆଉ ହଉ, ଆଉ ଆପଣ କଣ କରୁଛନ୍ତି?
ମୁଁ ଡୁଟି ରେ ଆସିକି ବୁଲୁଛି ଆଉ, ଆମ ବଗିଚାରେ ଆଉ
ହଁ, କଣ ନାଇଟ୍ ଡ୍ୟୁଟ୍ ଯାଇଥିଲେ?
ହଁ।
ଭଲ ଆଉ ସକାଳୁ ସକାଳୁ ଏକ୍ସରସାଇଜ କରିବେନି କିଛି?
ନା, ମୋତେ ସେଗୁଡା ଏତେ ଆମେ ତ ଏକ୍ସରସାଇଜ କରିକି ଆସୁଛୁ ଆଉ, ଗାଡି ଚଲେଇ ଚଲେଇ
ଆଉ ଆପଣଙ୍କର ସେଥିରେ ଏକ୍ସରସାଇଜ୍ ହେଇଯାଉଛି ଆଉ।
ହଁ।
ହୁଁ
ବର୍ଷା ଫର୍ସା
ବର୍ଷା ନା ସେମିତି ତ ହେଇ ଏବେ ଖାଲି ଟିକେ କାଳିଆ ପାଗ କରିଚି ଆଉ
ଓହ। ଆମ ତ ଜବର ଖରା ହଉଛି ଆଉ
ଖରା ହଉଛି ଆମ ପଟେ ବି ସେମିତି ଖରା ହଉଛି। ଏମିତି ନୁହେଁ କି ଆମପଟେ ଯୋଉ ବର୍ଷା ହଉଛି କିନ୍ତୁ ଏବେ ଜଷ୍ଟ ଯେହେତୁ ସକାଳ ପାଇଛି ଅ ଅ ଉଁ ଏବେ ଟିକେ କାଳିଆ ପାଗ କ ଭଳିଆ କରିଛି ଆଉ ଏମିତି ଟିକେ ଦିନ ସାରା ଯଦି କରନ୍ତା? କେତେ ଭଲ ଲାଗନ୍ତା।
ହଁ। ଏ ବଷଧାନ ଫାନ କିଛି ହବ ନାହିଁ।
ଓହୋ ଆଜି ଯାଏ ତ ବର୍ଷା ହେଇନି ତ ତଳି ପକେଇନାହାନ୍ତି।
କେତେବେଳେ ପକେଇବେ ଏ ବର୍ଷ ଦୁଇଟା ଜ୍ୟେଷ୍ଠ ନା‌। କାଳିଆ ପରେ ବର୍ଷା ହବ ଏଇଟା ସେଖନ ଜ୍ୟେଷ୍ଠ ତାପରେ ଯଦି ବର୍ଷା ହବ। ହବକି କଣ ରଥଯାତ୍ରା ବେଳକୁ
ହଁ ହଁ।
କିନ୍ତୁ ହେତେ ବେଳକୁ ବହୁତ ଲେଟ ହେଇଯାଇଥିବ ଧାନ ଚାଷ ପାଇଁ।
ଆଚ୍ଛା ଆଚ୍ଛା।
କଣ କରିବେ ସେ ଏ ବିହନ ଆଣିକି
ଖାଲି ଧାନ ଚାଷ କରନ୍ତି ନା ଆଉ କଣ କରନ୍ତି ଆପଣଙ୍କର?
ନାଇଁ ଆମର ଧାନ ଚାଷ ହୁଏ ଯେହେତୁ ନଦୀ ଭଳିଆ ଅଞ୍ଚଳ। ସେଇଠୁ ଉଁ ଆଖୁ, ବାଦାମ, କନ୍ଦମୂଳ ଉଁ ସେ ସବୁ ଲାଗେ ଆଉ ସୋରିଷ ଆଉ ସେ ସୋରିଷକୁ ସୋରିଷ ଯେତେବେଳେ ଲାଗେ ଉଁ ସେ ସବୁ ବ୍ୟାଚ ଫିଷ୍ଟ ଏ ଯୋଉ ନଦୀ କୂଳକୁ ବ୍ୟାଚ ଫିଷ୍ଟ କରିବା ପାଇଁ ସମସ୍ତେ ଯାଆନ୍ତି ହେଲା ଯୋଉ ବନ୍ଧୁ ମିଳନ ଆପଣ ତ ଜାଣିଥିବେ ଆପଣଙ୍କର ତ ହଉଥିବ।
ହୁଁ- ହୁଁ -ହଁ।
ସେ ସବୁ ବ୍ୟାଚ ଫିଷ୍ଟ କରିବା ପାଇଁ ଯାଆନ୍ତି ସେତେବେଳେ ସୋରିଷ ଯୋଉ ଲାଗିଥାଏ, ଯୋଉ ଫୁଲରେ ସେଟା ପୁରା ଫୁଲ ଫୁଟିକି ବହୁତ ସୁନ୍ଦର ଦେଖାଯାଉଥାଏ। ଆଉ ତାର ମାନେ ସେ ସେ ଦୁ ଦୃଶ୍ୟ ଦେଖିବା ପାଇଁ ପୁରା ମନୋହର। ଆଉ ସେଇଠି ଯାଇ ସବୁ ପିଲା ସେ ଭିତରେ ଯାଇ ମାନେ ପଶି ଯେମିତି ଗଛ ନଷ୍ଟ ନହବ ସେଇ ହିସାବରେ ତା ଭିତରେ ପଶିକି ସବୁ ଫଟୋ ଉଠାନ୍ତି, ତା ବ୍ୟାକଗ୍ରାଉଣ୍ଡ ଟା ଏତେ ମସ୍ତ ଆସେ ବିଶ୍ଵାସ କରିବେନି। ଆପଣ କେବେ ସୋରିଷ ବିଲ ଭିତରେ ଫଟୋ ଉଠେଇଛନ୍ତି?
ନା ନା ମୁଁ ତ ଦେଖି ନାହିଁ ଏପର୍ଯ୍ୟନ୍ତ।
ଦେଖିନାହାନ୍ତି। ସୋରିଷ ଗଛ ତିକେ ତିକେ ହେଇଥିବ, ସେ ହଳଦିଆ, ହଳଦିଆ ଫୁଲ ଯାକ ସବୁ ଫୁଟିଥିବ। ଏତେ ସୁନ୍ଦର ଲାଗିବ ପୁରା ଆଖି ଝଲ୍ସିଯିବ ଦେଖିଲେ।
ସୂର୍ଯ୍ୟମୁଖୀ ଫୁଲ ଦେଖିଛି, ବାଗିଚାକୁ ବି ଯାଇଚି।
ଗୋରୁ ବି ଆମର ସବୁସଂ, ମାନେ ବାପା ହେରିକା ସବୁ ବିଲରେ ସୂର୍ଯ୍ୟମୁଖୀ କରନ୍ତି, ଆମେ ଖାଲି ଫୁଲ ତୋଳି ଦବାମ୍ ପାଟି କରନ୍ତି।
ଆଚ୍ଛା।
ଖୀ, ବଗିଚା ବି ଦେଖିଲେ ପୁରା ଏକଦମଂ ମାନେ ମନ ଶାନ୍ତି ଲାଗେ।
ହ, ହ।
ଏଇ ସକାଳୁ ସକାଳୁ ଟିକେ, ହଁ, ଏଇ ତାପରେ, ଏଇ ସକାଳୁ ସକାଳୁ ଟିକେ ପାକୁତିକ ସୌନ୍ଦର୍ଯ୍ୟ ଦେଖିବାର ମଜା ଅଲଗା। ମାନେ ଜଷ୍ଟ ଉଠିଲାଉ, ମାନେ ଦିନର ଆରମ୍ଭ ସେସବୁ ଫୁଲ ହଁ, ସେ ସବୁ ଫୁଲ ବା ବଗିଚା ଦେଖିକି ଦେଖିବୁ, ଯଦି ଏକଦମ୍ ମାଇଣ୍ଡ ଫ୍ରେସ୍ ଦିନ ସାରା ଭଲ ହିଁ ରହିବ।
ଆଉ ଆପଣଙ୍କର କଣ ମଂ ବାଡି଼ରେ ଫୁଲ ଗଛ ଲାଗିଚି?
ହଁ ଲାଗିଛି, ରୋଜନୀ ଗନ୍ଧା ଲାଗିଛି ଦି ଗ ଛ । ଟ, ମଣ୍ଡା ଫୁଲ୍ ଲାଗିଚି ତିନ୍, ଚାରି ଗଛ। ମନ୍ଦାର ଲାଗିଚି ଗଛ। ବାସ୍ ସେତିକି ଲାଗିଛି, ଆଉ ପିଜୁଳି ଗଛ ଲାଗିଛି। ଆମ୍ବ ଗଛ ଲାଗିଚି। ଆଉ ଆମର ସେଟା କଣ କହନ୍ତି ଷ୍ଟବରୀ। ଷ୍ଟବରି ଲାଗିଚି ହଁ ବେଶୀ ନାହିଁ ଗୋଟେ ଗୋଟେ ଗଛ ଲଗା ହେଇଛି ଆଉ।
ଭଲ।
ଆଉ ଆଜି ତ ଶୁକ୍ରବାର ବାର ଭଲ ଅଛି, ଆଜି ଭେଜ ନା ନନଭେଜେ?
ହଁ ଆଜି ବୋଧେ ମୋ ହଜବେଣ୍ଡଙ୍କର ତ ଫରମାଇଶ ସବୁବେଳେ ନନଭେଜ। ସେ ଏ - ଏ - ଆପ କିନ୍ତୁ ସବୁବେଳେ ଚାହାନ୍ତି ସେ ସବୁ। ବୋଧେ କଣ କଣ ଆଣିବେ ବୋଧେ ଆଉ?
ହଁ। ଗାଧୁଆ ପାଧୁଆ କେତେବେଳେ କରିବେ?
ଏବେ ତ ବେଶୀ ବିି ଗାଧେଆ ପାଇଁ ଆଉ ପାଞ୍ଚ ମିନିଟ୍ ଭିତରେ ଯିବି ଯାଇକି ଗାଧେଇ ପଡ଼ିବି ଆଉ। ଆ ସକାଳୁ-ସକାଳୁ ଟିକେ ଝରକା ଦେଇକି ମୁଁ ଟିକିଏ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖୁଥିଲି ଉପଭୋଗ କରୁଥିଲି।
ଓ ହୋ।
ଏବେ ତ ଯୋଉ ଅ ଯେହେତୁ ଆମ୍ବ କିଛି କିଛି ଖିଆ ହଉଛି ତା-ତା ସଖାଳୁ ସକାଳୁ ଯେତେବେଳେ ଉଠୁଛେ ଯାହା ହେଲେ ସେଟା ଆସି ଟା। ଯୋଉଁ ଦେହ ହାତ ବହୁତ୍ ଦରଜ୍ ହଉଚି।
ଆଚ୍ଛା-ଆଚ୍ଛା।
ଦିନିଆ କୁହନ୍ତି ଦେହ ହାତ ଯୋଉ ଆମ୍ବ ଖାଇବା ଦ୍ଵାରା ଦେହ ହାତ ବେଶୀ ଦରଜ ହୁଏ। ସେଇରା ଉ। କିନ୍ତୁ ଉଠିକି ଟିକେ ତାପରେ ଘର କାମ କରିଦେଲା ପରେ ପୁଣି ଯେମିତି ଫ୍ରେଶ କୁ ସେମିତି
ଆମ୍ବ ବେଶି ଭଲ ପାଆନ୍ତି। ହେଇବାକୁ।
ହଁ ଭଲ ପାାଏ ମୁଁ ଟିକେ ଷ୍ଟ୍ରଙ୍ଗ୍ ଷ୍ଟ୍ରଙ୍ଗ୍ ଆମଟା ହେଇଥିବ ଫ୍ରିଜ୍ ରେ ରଖିକି ତାକୁ ଥଣ୍ଡା କରିକି ଖାଇଆ ଖାଇବା ପାଇଁ ମତେ ଭଲ ଲାଗେ, ମାନେ କାଟିକି
ମୁଁ ଥରରୁ ଗୋଟେ ଦିନ୍ଷ ଖାଇଲା ଦୁବାରା ମୋତେ ଖାଇବା ପାଇଁ ଭଲ ଲାଗେନି।
ହଁ।
ଯେକୌଣସି ନୂଆ ଫଳ ହେଲେ ଯେକୌଣସି ନ ଫଳ ହେଲେ ଥରରୁ ଦିଥର ଖାଇବି ତିନ୍ ଥର ବେଳକୁ ତା ସେ ମାନେ ଖାଇବା ପାଇଁ ଏତେ ଇଛୁକ ନ ଥାଏ।
ଆଉ କନ ଖିଆପିଆ କଲେଣି ନା କରିନାହାନ୍ତି ଡ୍ୟୁଟିରେ ଆସିକି?
ନା ନା ବ୍ରସ୍ କରନି ବ୍ରସ୍ କରିବି ବ୍ରସ୍ କଲା ପରେ ରୁଟି ଖାଇବି।
ହୁଁ।
ଆମେ ଟିକେ ବଗିଚାରେ ବୁଲିକି ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ଆଉ
ଆଜ୍ଞା-ଆଜ୍ଞା।
ଉଂ ଆଉ ପନିପରିବା କଣ ଲାଗିଛି ଆପଣଙ୍କ ବାଡିରେ?
ପନିପରିବା ତ ସ ଲାଗିଥିଲା ବାଇଗଣ ଲାଗିଥିଲା। ଏବେ ବି ଗୋଟେ ଉଛ ବାଇଗଣ ଅଛି ଏଗୁଡା ଫଲ ଆସ୍ ଛି। ଫଳ ଆସି ନେଇଁ ଏପର୍ଯ୍ୟନ୍ତ।
ହବ ଅ
ଦେଖାଯାଉ କଁ ହଉଛି।
ଆଉ ଆପଣ ସବୁ ବୁଲିଆ ପାଇଁ କୁଆଡେ ଯାଇଛନ୍ତି?
ଭାଇ ପୁରୀ ଯାଇଛି ଗୁଆ ଯାଇଛି। ଆମର ପଞ୍ଚଲିଙ୍ଗେଶ୍ୱର ଯାଇଛି। ଉଁଁ କ୍ଷୀରଚରା ଗୋପୀନାଥ ମନ୍ଦିର ଯାଇଛି। ଲିଙ୍ଗରାଜ ଯାଇଛି, ରାମ ମନ୍ଦିର ଯାଇଛି, ଫତଗଡ ରାମ ମନ୍ଦିର ଯାଇ କି ନୟାଗଡ଼
ହଁ-ହଁ ବହୁତ୍ ଜାଗା ବୁଲିଛନ୍ତି ଆପଣ। ଯେ ଆପଣ ଯେହେତୁ ପୁଅ ପିଲା ବୁଲିବାଟା ସ୍ୱାଭାବିକ୍।
ଆଉ ଆମ ତାରିଣୀ ଯାଇଛି, ଖିଚିଙ୍ଗ୍ ଯାଇଛି।
ହୁ-ହୁ। ତୁ ବହୁତ୍ ଜାଗା ବୁଲିଛନ୍ତି ଆଉ।
ପୁଅ ପିଲା ମାତ୍ର ବୁଲିବେ। ଝି-ଝି୍ଅପିଲା ବି ବୁଲନ୍ତି। ଝିଅପିଲ ବୁଲନି ପୁଅ ପିଲା ବେସି ଟିକେ ଫ୍ରି ଥାନ୍ତି ଆଉ ବୁଲିବାକୁ ଆଉ
ହଁ ଝିଅ ପିଲା ମାନେ କଣ ଝିଅ ପିଲା ମାନେ ବାପଘରେ ଥିଲା ବେଳେ ଘର ଲୋକ ଯୁଆଡେ ନା ଶାଶୁ ଘରୁ ଗଲା ପରେ ସ୍ୱାମୀ ଯୁଆଡ଼େ ନେବେ ମାନେ ଅନ୍ୟ ଉପରେ ଡିପେଣ୍ଡ କରିବେ। ଆଉ ପୁଅ ପିଲାମାନେ ତ ନିଜ ଇଚ୍ଛାରେ ସବୁଆଡେ ବୁଲି ପାରନ୍ତି ନା।
ହୁଁ ଗାଡି ଲାଇନ ବୋଲି ସବୁଆଡେ ବୁଲିବେ ହେଲା।
ହୁଁ। ଯୁଆଡ଼େ ଯୁଆଡ଼େ ଯାଆନ୍ତି ଗାଡି ଚଲେଇବା ପାଇଁ ସିଆଡ଼େ ସିଆଡ଼େ ସେ ମନ୍ଦିର ଦର୍ଶନ କରି ଦିଅନ୍ତି ଆଉ। ସେ ଜାଗା ବୁଲି ଦିଅନ୍ତି ଆଉ।
ହଁ।
ଭଲ ଲାଇଫରେ ଯେତେ ଫ୍ରି ଫ୍ରାଙ୍କ ରହିବ ସେତେ ଭଲ ମାଇଣ୍ଡ ଫ୍ରେସ୍ ରଖିବ ଯଦି କେତେ ସତେ ଭଲ। ମୁଁ କିନ୍ତୁ ଗୋଟେ ଓଭର ଥିଙ୍କିଙ୍ଗ ମଣିଷ। ଟିକେ କଥାରେ ମୁଁ ସେ ମାନେ ସେସବୁ ଭାବେ ଖାଲି ଭାବୁଥିବି ଭାବୁଥିବି ଭାବୁଥିବି।
ଆଚ୍ଛା ଆଚ୍ଛା ବେଶି ଭାବିଟା ବି ଖରାପ।
ସେଇଟା ବା ସେଇଟା ଗୋଟେ ବ୍ୟାଡ୍ ହାବିଟ୍ ମୋର।
ହୁଁ ହୁଁ।
ଆଉ। ଆଉ ଆପଣଙ୍କ ଗାଁରେ କଣ ଯାତ୍ରା ହେଉଛି?
କାର୍ତ୍ତୀକଶ୍ୱର ଯାତ୍ରା ହୁଏ ଆମର।
ସାତ ଆଠ ଥଳ ମେଢ ହୁଏ, ମିନାବଜାର ପଡ଼େ।
ଉହୁଁ।
ଯାତ୍ରା ପାର୍ଟି ପଡେ ସବୁ ସାତ ଦିନ ଯାକେ ସେ ମାଆଙ୍କର ଗୋଟେ ପୂଜା ହୁଏ ଆଉ ମଙ୍ଗଳା ମାଙ୍କର ଆଉ
ଓ ହୋ।
ଅତି ଧୁମଧାମରେ ଆର ମାନେ ପାଳନ କରାଯାଏ ଆଉ।
ଭଲ ଆଉ ଆପଣ ବୁଲନ୍ତି?
ହଁ ବୁଲେ ଯୁଆଡ଼େ ଥିଲେ ବି ପାଞ୍ଚ ଦିନ ଛଅ ଦିନ ସ ଉଁ ଛୁ
ହଁ ଅଭିଅସଲି ଆଉ ଆପଣଙ୍କ ଗାଁ ରେ ଯାତ୍ରା ହଉଛି ସମସ୍ତଙ୍କର ସେଇଟା
ଘରକୁ ପ୍ରତ୍ୟେକ ଆମ ଗାଁ ର ପ୍ର ପ୍ରତେକ ଘରକୁ କୁଣିଆ ଦିଇ ଜଣ ତିନି ଜଣ ଚାରି ଜଣ ଲଖା ଆସନ୍ତି। ମାହୋଲ ଗରମ ଏକଦମ ପୁରା। ହୁଁ ହୁଁ ଯାତ୍ରା ଭଳିଆ ପୁରା ଲାଗେ ଆଉ।
ଓହଁ ସାତ ଦିନ ଯାଏଁ। ପରା ମାହଲ ପୁରା ଗରମ ରହୁଥିବ ଆଉ।
ଆଜ୍ଞା।
ଏସବୁର ଖୁସି ଅଲଗା ଗାଁରେ କଣ ଗୋଟେ ହବ ଆଉ ଗାଁ ପିଲାମାନେ ସବୁ ଆସିବେନି ଛୁଟି ନେଇକି ଏଇଟା ତ ଅସମ୍ଭବ। ଗାଁ ରେ ହେଲା ମାନେ କଣ ପିଲାମାନେ ଛୁଟି ନେଇକି ଆସିବେ।
ଓହୋ ରହୁଛି ଆଜ୍ଞା।
ଠିକ୍ ଅଛି।